ଶୁଭ ସକାଳ।
ଆଉ କଣ କରୁଚ?
ଅ, ମୁଁ ଏବେ ଏଇତ ଜଷ୍ଟ ଉଁ, ଅ, ସକାଳୁ ଜଳିଖିଆ ଖାଇକି ଏଇ ଜଷ୍ଟ ଫ୍ରି ବସିଥିଲି ବାସ୍।
ତାନେ ସକାଳ ଜଳିଖିଆ ହେଇଗଲାଣି ନା?
ସକାଳୁ ଜଳିଖିଆ ସରିଛି। ଏ ଜଳଖିଆ ସାରିକି ଏବେ ଏମତି ବସିଛି ଆଉ। ତୋମେ ସକାଳୁ କଣ ଖାଇଛ?
ମୁଁ ବି ସେଇ ଟିକେ ଭଜା ଆଜି ନଥିଲା ଆସିନଥିଲା ହଉଚି। ମାନେ ଇଟିଲି ଭୂବିନି ବେପାରୀ ଯିଏ ଆସିନଥିଲା। ତ ବୋଉ କଣ କରିଥିଲା ଭଜା ଭଜା ବୋଲିକି ଆମ ପୋଟଳ ଭଜା ବୁଝିଲ। ପୋଟଳ ଭଜା ଆଉ ହଉଛି ତା ସହିତ ଟିକେ ସବୁପ୍ରକାର ପନିପରିବା ମିଶେଇି କି ଭାଜିଲା ଭାଜି ସାରିକି ଏ ତାପରେ ହଉଛି ରୁଟି ଆଉ ଭଜା ମୁଁ ଖାଇକି ଜଷ୍ଟ୍ ଆସିଲି ଏବେ। ବସିଚି ତମ କଥା ମନେ ପଇଲା। ମୁଁ କହିଲି ଦେଖିବା କଣ କରୁଚନ୍ତି ଦେଖିଆ ତମକୁ ଟିକେ ଫୋନ କରିଦେଲି ଆଉ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା।
ଆଉ କଣ ଖୁଲୁ ଖୁଲୁ ଆଡ଼େ ଯାଉଚ ନା ଯାଉନା।
ଆଁ ହଁ ସେମିତି ଆଉ ଫାଙ୍କା ହେଲେ ହଉଚି ଯାଏ। ଆଉ ବାକି ଏବେ ଯେହେତୁ କିଛି ଗୋଟେ କାମ ମୋର ପର୍ସନାଲି ରହୁଚି ସବୁଦିନ। ଆଉ ସେମିତି କି କି ବେଶୀ ଟାଇମ୍ ମିଳିନେ ଯେତେବେଳେ ଟାଇମ୍ ହୁଏ ପଦ୍ ବୁଲାବୁଲି ପଦା ମାନେ ପଦା ଆଡ଼େ ପରେ ଆଉ ଅପରାହ୍ନ ଟାଇମରେ ଆମର ଗାଁ ପଡ଼ିଆରେ ଖେଳ ହୁଏ। କ୍ରିକେଟ୍ ଖେଳ ଅଁ ସେଠି ଯାଇକି ଖେଳା ଖେଳି କରେ।
ଆଚ୍ଛା ଆଁ। ସନ୍ଧ୍ୟା ଟାଇମଟା ତମର ସବୁଦିନ ତା ମାନେ କ୍ରିକେଟ ଖେଳରେ ଟାଇମ୍ ପଳାଉଚି ନାଁ।
ହଁ ଅପରାହ୍ନ ହେଲା ମାତ୍ରେ ସେ ଗାଁ ପଡ଼ିଆରେ କ୍ରିକେଟ ଖେଳ ହୁଏ। ତ ସେଠିକି ହଁ ଅପରାହ୍ନ ଅପରାହ୍ନ ସନ୍ଧ୍ୟା ବେଳ ହେଇଗଲେ ତ ଖେଳ ବନ୍ଦ ହେଇଯାଏ। ଅପରାହ୍ନ ସାଢେ଼ ଚାରିଟା ପାଞ୍ଚଟାରୁ ପ୍ରାୟତଃ ସାଢ଼େ ଚାରିଟାରୁ ଷ୍ଟାର୍ଟ ହେଇଯାଏ। ଅଁ ସେତେବେଳକୁ ଆରମ୍ଭ ହେଇଯାଏ। ଯେ ସନ୍ଧ୍ୟା ହେଲା ପର୍ଯ୍ୟନ୍ତ ଖେଳ ସବୁ ସାଙ୍ଗ ମାନେ ଆସନ୍ତି ଗାଁ ପିଲା। ସେଠି ଖେଳ ହୁଏ। ଆଉ ଆପଣ କଣ ଆପଣ ଆପଣ କଣ କରନ୍ତି? ମାନେ ସେଇ ଅପରାହ୍ନ ସନ୍ଧ୍ୟା ଟାଇମରେ।
ମୁଁ ସନ୍ଧ୍ୟା ଟାଇମରେ ତ ମୋର ଯୋଉ ସବୁ ସାଙ୍ଗସାଥି ମାନେ ଥିଲେ। ସିଏ ଆ ଆଉ ମାନେ ଗାଁରେ ଏତେ ଆଉ କିଛି କିଏ କିଛି ରହୁନାହାନ୍ତି ନାଁ। ତ ସବୁ ନି ନିଜର କର୍ମ ପାଇଁ କିଏ ବାହାରକୁ ଯାଇକି ବୁଲାବୁଲି ନା ଯୋଉ ହଉଛି କୌଣସି କର୍ମକ୍ଷେତ୍ରରେ ରହିଯାଇଚନ୍ତି। ଫଳରେ ସନ୍ଧ୍ୟା ଟାଇମଟା ଏଇ ଆମ ନଦୀ ପଠା ଆଡ଼େ ବୁଲାବୁଲି କରିକି ସମୟ ଅତିବାହିତ ହେଇଯାଉଚି ସେଇଥିରେ ଆଉ।
ନାଁ ଆଚ୍ଛା ଆଚ୍ଛା ବହୁତ ଭଲ ହଉଥିବ ବ୍ରାହ୍ମଣୀ ନଦୀ। କୂଳରେ ପବନ ବି ଦଉଥିବ ଆଉ ଟିକେ ମାଇଣ୍ଡ ଫ୍ରେଶ୍ ଟିକେ ରହୁଥିବ ଭଲ ଲାଗୁଥିବ ବୁଲିବା ପାଇଁ।
ହଁ ସେ ଯୋଉ ସନ୍ଧ୍ୟା ସମୟର ଯୋଉ ନେଚୁରାଲ ଭ୍ୟୁ ରହୁଚି ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଏସବୁ ଜିନିଷ ମାନେ ତୁମେ ବି ଆସିଲେ ତମକୁ ବି ବହୁତ ଆଟ୍ରାକ୍ଟିଭ ଲାଗିବ।
ଆଚ୍ଛା।
ଆଉ କେବେ ଆସ ବୁଲାବୁଲି କରିବ?
ହଁ ନିହାତି ନିହାତି ମୁଁ କେବେ ଫାଙ୍କା ଟାଇମରେ ଯେମିତି କିି? ମୋର ଛୁଟି ଦିନ ଯୋଉଟା ରବିବାର ରହୁଚି। ରବିବାର ଦିନ କେତେବେଳେ ବି ଟାଇମ ହେଲେ ଆଉ ମୁଁ ଚାହିଁବି ଯିବା ପାଇଁ ସେପଟ ଏରିଆକୁ ଯାଇକିନା ବୁଲାବୁଲି କରିବା ପାଇଁ।
ଓ ତମେ ବର୍ତ୍ତମାନ କୌଣସି ଏକ କର୍ମ ସଂସ୍ଥା ତା ମାନେ ଅ
ହଁ ହଁ କୌଣସି ଏକ ପର୍ସନାଲ ପର୍ସନାଲ କାମ ରହୁଚି। ସବୁଦିନି ଏଇ କାମ ହିଁ ରହିଥାଏ। ଅଁ ନଅ ଘଣ୍ଟା ଧରି ସେରା ସବୁଦିନି କାମ ହିଁ ଗୋଟେ ପର୍ସନାଲ କରୁଥାଏ। ଆଉ ସେଇ ଯୋଗୁ ଟାଇମ ବେଶି କିଛି ମିଳେ ନା ଯେତେବେଳେ ବି ମିଳେ ଏଇ ବାସ। ଘରେ ନ ରହିକି ବାହାରେ କିଛି ତ ଖେଳାଖେଳି ବୁଲାବୁଲି ଏମିତି ସବୁ।
ହଁ ପ୍ରତ୍ୟେକ ଜୀବନରେ କର୍ମ ସହିତ ଯେତିି ଆମେ କିଛି ନିଜେ ନିଜେ ମାନେ ମନୋରଞ୍ଜନ ହଉ। ବୁଲାବୁଲି ହଉ। ତୁମେ ଯଦି ଅନ୍ୟାନ୍ୟ କିଛି ଆମର ଆକ୍ଟିଭିଟି ନ ଦେଖେଇବା ତାହେଲେ ଆମକୁ ବି ଭଲ ଲାଗିବନି ନା।
ହଁ।
ଆଛା ସନ୍ଧ୍ୟାବେଳିଆ କର୍ମକୁ ଯାଇକି। ସନ୍ଧ୍ୟାବେଳେ ନା ଯୋଉ ଅପରାହ୍ନରେ ଖେଳ ଟା ହଉଛି ତମର କମପ୍ଲସରି ଆଉ।
ହଁ ସେଇଟା ଖେଳ ଖେଳଟା ଫାଷ୍ଟ ହୁଏ ଖେଳି ସରିଲା ପରେ। ତାପରେ ଯେମିତି କି ଏଇ କିଛି ମାସ ହୁଁ।
ଏବେ ବି ଯେମିତି କିଛି ମାସ ତଳେ କି ଯେମିତି କିି ଆମର ମାନେ ଆଇ। ଆଇପଏ ଲ ଗୋଟେ ଚାଲିଥିଲା କ୍ରିକେଟ ଖେଳ ଆଇିଏଲ ଗୋଟେ ଚାଲିଥିଲା। ସେଇଟାକୁ ହଁ ସେଇଟାକୁ ଯେମିତି ଖେଳ ତ ଅପରାହ୍ନ ସରିଯାଏ। ସନ୍ଧ୍ୟାବେଳେ ହବ ସନ୍ଧ୍ୟାବେଳେ ଗୋଟେ ହାତ ଧୋଇକି ଘରୁ ଫ୍ରେଶ ହେଇକି ଆସିବେ। ଗାଁ ପଡିଆରେ ସମସ୍ତେ ବସିଯାଆନ୍ତି କି କି ମୋବାଇଲ ଧରିକିନା। କ୍ରିକେଟ ଖେଳ ଆଇ ପିଏଲ ତ ସେଇଟା ବି ବହୁତ ଏଣ୍ଟରଟେନମେଣ୍ଟ ଥିଲା କି ତ ଏବେ କିଛି ମାସ ହେଲା ସରିଗଲା ସେ ଆଇ ପି ଏଲ ଖେଳ। ହଁ କିନ୍ତୁ ସେଇ ଟାଇମରେ ଯେତେବେଳେ ଯୋଉ ଦୁଇ ମାସ ଧରି ଚାଲିଥିଲା ଆଇପିଏଲ ସେ ଟାଇମ୍ ଟା ବହୁତ ସୁନ୍ଦର ଥିଲା ଯୋଉଟା ବହୁତ ଏଣ୍ଟରଟେନମେଣ୍ଟ ହୁଏ ଗାଁ ପଡିଆରେ ପିଲାମାନେ ବସିକି ଦେଖନ୍ତି ଖେଳ।
ଆଚ୍ଛା ଆଛା। ତମକୁ କ୍ରିକେଟ ଖେଳରେ କଣ ଭଲ ଲାଗେ ମାନେ ହଉଚ଼ି ବୋଲିଂ ତୁମର ଭଲ ହୁଏ? ହଁ,
ହଁ। ହୁଁ ମୁଁ ଦେଖିବା କରେ ମୁଁ ବୋଲିଂ ଅଲରାଉଣ୍ଡର ମାନେ ବୋଲିଂ ପ୍ରଥମ ପ୍ରାୟୋରିଟି ତାପରେ ହଉଛି ମିଡ଼ଲଅର୍ଡ଼ର ବ୍ୟାଟ୍ସମ୍ୟାନ। କି ଯେମିତି କିଛି ୱିକେଟ ପଳେଇଗଲା ପରେ ଯାହିଁକିନା ମୋର ବ୍ୟାଟିଂଆସେ।
ତାହାଲେ ତୁମେ ଅଲରାଉଣ୍ଡର।
ହଁ ବୋଲିଂ ଅଲରାଉଣ୍ଡର ହଁ ହଁ ହଁ।
ଭଲ ଭଲ। ଆଉ ଖେଳ ଅଭ୍ୟାସ କେତେ ଦିନରୁ ହେଲାଣି ତଥାପି ଛୋଟ ସ୍ଥାନ ବେଳୁ ନା ଏବେ ହେବ ଟିକେ କାମ କାମ ଟାଇମ। ବାହାର କରିକି ନିଜକୁ ଟିକେ ଫି କରିବା ନାାଇଁ ଖେଳ ନା କଣ କେମିତି?
ହଁ ଖେଳ ତ ସଦାବେଳେ ଫାଙ୍କା ଟାଇମ ମିଳିବା ମାତ୍ରେ ଖେଳିବା ପାଇଁ ତ ମୁଁ ପସନ୍ଦ କରେ। ଆଉ ପୂର୍ବରୁ ଯେମିତି କି କହିଲି କି ଏବେ ଯେହେତୁ ଗୋଟେ କୌଣସି ଗୋଟେ କାର୍ଯ୍ୟ ସଂସ୍ଥା ରହିଛି ତେଣୁକରି। ବହୁତ ଟାଇମ ମିଳୁନାହିଖେଳିବା ପାଇଁ କିନ୍ତୁ ଯେତେବେଳେ ସ୍କୁଲ କଲେଜ ଲାଇ ଫ ରେ ଯେମିତି ଅପରାହ୍ନେ ପୁରା ଫାଙ୍କା ରହିଥାଏ ଟଟାଲି ବି କିଛି ନଥାଏ ସ୍କୁଲ କଲେଜ ଲାଇଫ ଟା। ସେଇ ଟାଇମ ରେ ଅଧିକ ଖେଳଟା ହଉଥିଲା। କିନ୍ତୁ ଏବେ ଯେହେତୁ ସେ ସବୁ ସମୟ ପଳେଇ ଚାଲିଚି ବି ଅତିବାହିଧ ହେଇସାରିଛି। ଏବେ ଯେହେତୁ କୌଣସି ଗୋଟେ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ବ୍ୟସ୍ତ ରହୁଛି। ସେଥିଲାଗି ବହୁତ କିଛି ଟାଇମ ମିଳୁନି କି ବାକି ଯେତେ ଯେତେବେଳେ ବି ଟାଇମ ମିଳିଥାଏ ମୁଁ ମାନେ ପସନ୍ଦ କରେ ସେ ଖେଳିବା ପାଇଁ ଯାଇକି ପଡ଼ିଆରେ।
ଖେଳ ଯେମିତି କିି ଆମର କ୍ରିକେଟ ଅଛି ଆଉ ହଉଛି ବସିି ଖେଳିବା ହଉଛି ଆମର ଲୁଡୁ ଖେଳ ହଉ। କିମ୍ବା ହଉ ଯେମିତି ଗୋଟେ ପଞ୍ଜା ଖେଳ ହିସାବରେ ହଉ କବାଡି ଖେଳ ହଉ ଆଉ ଏମିତି ହକି ଖେଳ ଗୋଟେ ହଉ ଏ ଭିନ୍ନ ପ୍ରକାର ଖେଳ ଅଛି। ତମେ ତମକୁ ପସନ୍ଦ ଲାଗୁଚି ଯେ କ୍ରିକେଟ୍ ଖେଳ। ତା ଛଡା କ୍ରିକେଟ ହଁ କୁଅ।
ହଁ ମତେ କ୍ରିକେଟ୍ ହିଁ ସବୁଠାରୁ ବହୁତ୍ ଭଲ ଲାଗେ ଏବଂ କ୍ରିକେଟ୍ ବ୍ୟତୀତ ଯେମିତିକି ଏବେ ଏଇ ତ କିଛି ମାସ ପରେ ଯେହେତୁ ବର୍ଷା ସିଜିନ୍ ପଳେଇ ଆସିବ। ତେଣୁକରି ପଡିଆରେ ପ୍ରାୟତଃ ସବୁ ଜାଗାରେ ପାଣି ହିଁ ଜମି ରହିଯିବ। ତେଣୁକରି ଅ ବର୍ଷ୍ ବର୍ଷାଦିନ ହେଇସାରିଲା ପରେ ସେଇଟା ଆମର ଭଲିବଲ୍ ଯୋଉଟା ଖେଳନ୍ତି ନେଟ୍ ବାନ୍ଧି କି ଭଲିବଲ୍। ସେଇଟା ଗାଁ ରେ ଖେଳ ହୁଏ।
ହଁ ତା ମାନେ ନିଜକୁ ଗୋଟେ ପ୍ରକାର ଓହୋ ମାନେ ନିଜର କାର୍ଯ୍ୟ ସମୟ ଟା ବାହାର କରିସାରିଲା ପରେ ନିଜକୁ ଯେ କମ୍ପଲ୍ ସରି ହଉଚି କୌଣସି ଏକ ଫିଜିକାଲ୍ ୱାର୍କରେ ଏନଗେଜ୍ ରଖୁ।
ଏନଗେଜ୍ ରଖିଆକୁ ଚାହେଁ ସବୁବେଳେ ଚାହେଁ ଯେତେବେଳେ ବି ଟାଇମ୍ ମିଳୁଥିବ ମତେ କାରଣ ଅ ଜଣେ ମନୁଷ୍ୟ ସଦାବେଳେ ପାଇଁ ଯେତିକି ବି ଆ ମା ମାନେ ମାନସିକ ପରିଶ୍ରମ କରୁ କି ଅନ୍ୟ କୌଣସି ଶାରୀର ପରିଶ୍ରମ ଫିଜିକାଲି ପରିଶ୍ରମ ଟା ନିହାତି କରିବା ଦରକାର୍। ଆଉ ନହେଲେ ବଡି ତ ଆପଣ ଜାଣିଛନ୍ତି କି ଏବେ କାହାକୁ ଯେମିତି ମାନେ ସିଚୁସନ୍ ହେଲାଣି କି ନିହାତି ଭାବରେ ତମର ମାନେ ଶାରୀରିକ ପରିଶ୍ରମ କରୁଥିବା ଦରକାର୍।
ହଁ ଶାରୀରିକ ପରିଶ୍ରମ ନହେଲେ ଆମେ ଯୋଉ ହଉଚି ପ୍ରତି ଦିନ ଜୀବନ ଶୈଳୀରେ ଯୋଉ ସବୁ ପନିପରିବା ହଉ କିମ୍ବା ଖାଦ୍ୟପେୟ ହଉଚି ଗ୍ରହଣ କରୁଚୁ। ତ ଏବେ ହଉଚି ଯୋଉ ସବୁ ପ୍ରାୟତଃ ସବୁ ତୈଳି ଯୁକ୍ତ ବୁଝିପାଇଲ? ତା ଗତିିକି ବର୍ତ୍ତମାନେ ଯୋଉ ଭଳିଆ ଇଏ ହେଲାଣି ଯେ ରୋଗ ବ୍ୟାଧି ବି ବହୁତ ମୁ ମାନେ ମାଡି ଚାଲିଚି ସମ ଏସ୍ ତା ପରେ ମୋ ମୋ ଜାଣିଆ ହିସାବରେ ତମେ ଯୋଉ ଜୀବନଶୈଳୀ ମାନେ ଇଏ କରୁଚ। ସେଟା ଅତି ଉତ୍ତମ ବୁଝିଲ ଆଉ ହଉଚି ଦେଖାଯାଉ ମୁଁ ତ ଏଇ ଶୁଆ ଟିକେ ମୋର ଗୋଟେ ଅଫ୍ ସୋସ୍ ହେଇଯାଉଚି ଯେ ମୋର କେଇ ସାଙ୍ଗ ସାଥି କେହି ନାହାନ୍ତି। ମତେ କ୍ରିକେଟେ ଏମିତି ବି ଅଳ୍ପ ପରିମାଣର ପସନ୍ଦ। କିନ୍ତୁ ମତେ ଅଧିକ ଭଲ ଲାଗେ ଯେମିତି ହଉ ବାଗୁଡି ହଉ ଆଉ କିଛି ଭଲିଗଡ୍ ଠିକ୍ କଥା କଇଲ ଭଲିବଲ୍ ମତେ ଭଲ ଲାଗେ ଆଉ ହଉ ଚି ଏଇ ସବୁ ଖେଳ ଭଲ ଲାଗେ କିନ୍ତୁ ମୋର ତ ସମୟ ଆ ଏମିତି ହଉଚି ଘୋର ଅଭାବ ଯେ ଯୋଉ ସବୁ ସାଥି ମାନେ ଥିଲେ। ସେ ସବୁ ମାନେ ସହର ମୁହାଁ ଗ୍ରାମାଞ୍ଚଳରେ ଆଉ ବର୍ତ୍ତମାନ ଖାଲି ସେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ହଉଚି ନିଜକୁ ଏକୁଟିଆ। ଏ ସବୁରେ ସମୟ ପଳଉଚି।
ଆଛା ଆଚ୍ଛା। ଯେମିତିକି ଆ ତମେ ଏବେ କଇଲ କି ସାଙ୍ଗ ପିଲାମାନେ ନାହାନ୍ତି ପ ପଳେଇଚନ୍ତି। ତମେ ଏକା ହଉଥିବ ତ ଆ ଯେତେବେଳେ ବି ପଡିଆରେ ତମେ ଦେଖୁଥିବ ଛୋଟ ପିଲା ମାନେ ଖେଳୁଥିବେ। ତମକୁ ଦେଖି ମାନେ କେତେ ଦୁଃଖ ଲାଗେ କଣ କେମିତି ଲାଗେ?
ହଁ ନିହାତି ନିହାତି ବହୁତ୍ ଦୁଃଖ ଲାଗେ ଆଉ ମୋର ସେ ସ୍ମୃତି ଗୁଡା ବି ବହୁତ୍ ମନେ ପଡିଯାଏ। କାରଣ କାରଣ ଜାଣିଥିବ ଆଉ ତୁମେ ବି ସେଇଟା ବେଳେ ବେଳେ ହଉଚି ଅନୁଭବ କରୁଥିବ। ଯେ ହଉଚି ସମୟ କାହାକୁ ଅପେକ୍ଷା କରେ ନା।
ନିହାତି।
ସେମିତି ସମୟ ସହିତ ଆମ ବୟସ।
ହଁ ହୁଁ।
ବୟସ ହୋଉଚି ଆମର ବୟସ ସବୁବେଳେ ବଢି ଚାଲିଚି ଆମେ ଯେତେବେଳେ ସାନ ଥିଲେ ସାଙ୍ଗ ସାଥିଙ୍କର ମାନେ ହଉଚି ଇଏ ସଂଖ୍ୟା ମାନେ ଏକ କିମ୍ବା ଦୁଇରେ ସୀମିତ ନଥିଲା। ସବୁବେଳେ ମା ମାନେ ଅନେକ ଅଙ୍କ ରେ ଥିଲା। ବର୍ତ୍ତମାନ ସେ ଅନେକଟା ଯେତେବେଳେ ଏକାକରେ ପରିଣତ ହେଇଯାଉଚି। ନିହାତି ସେ ସ୍ମୃତି ସ୍ମୃତି ଗୋଟେ ଜିନିଷ ଏମିତି କଣ କହିଲ? ସେ ହସାଏ ଆଉ କନ୍ଦାଏ ବୁଝିହେଲାନା ଆ ସେମିତି ସବୁ ହଉଚି। ଯେ ମନ ଟା କେବେ ଦୁଃଖ ଲାଗୁଚି ବେଳେ ବେଳେ ବେଳେ ମନେ ପଇଲେ ଖୁସି ଲାଗୁଚି। ଦେଖାଯାଉ ଯି ହଁ ଆଉ ଗୋଟେ ଜିନିଷ ପୁରା କବି ଭଳିଆ ଫିଲ୍ ହଉଚି। ରାସ୍ତା ଏକା ଆଉ ଆଉ ହଉଚି ରାସ୍ତାରେ ଆଉ କେହି ନାହାନ୍ତି ନିଜେ।
ନିଜେ
ଆଉ ତା ସହିତ ସବୁ ପରିବେଶକୁ ଦେଖିଲେ ନିଜକୁ ଟିକେ ଏଁ ଏକୁଟିଆ ଏକୁଟିଆ ଫିଲ୍ ହେବା ସହ ଆଉ ଅନେକ ଗୁଡା ଭାବନା ଆସି ଯାଉଚି ଆଉ।
ନିହାତି ନିହାତି ଯେହେତୁ ସମୟ ସହିତ ତ ଆମେ ମାନେ ତାଳ ଦେଇକି ଚାଲିବା ସମୟକୁ ଆମେ ରଖିପାରିବାନି। ଆ ତେଣୁକରି ବି ସମସ୍ତଙ୍କର କେବଳ ଯେ ତମର ନୁହଁ କି ତମେ ଏମିତି କହିଲ କି ମୋର ଏମିତି ସବୁ ହଉଚି। ପ୍ରତ୍ୟେକ ଦୁନିଆରେ ଯେତେକ ସବୁ ବ୍ୟକ୍ତି ଥାଆନ୍ତି ତାଙ୍କର ବି ମାନେ ଛୋଟ ବେଳର କିଛି ସ୍ମୃତି ତାଙ୍କର ଭଲ ମାନେ ଯେମିତିକି କହିଲେ ଦେଖିଲେ ମାନେ କାନ୍ଦ ଲାଗେ ମନଦୁଃଖ ଲାଗେ ଏବଂ ହସ ଲାଗେ ଖୁସି ଲାଗି ବି ଗୋଟେ ଗୋଟେ। ମୋ ଟାଇମ୍ ରେ ଥାଏ। ଯୋଉଟା କି ମନ ପକେଇଦେଲେ କି ଏଇ ସାଙ୍ଗ ପିଲା ମାନେ ଆମେ ଏମିତି ଗୋଟେ ମାନେ ଛୋଟ ବଡ ଏଁ ଗୋ କୌଣସି ଗୋଟେ ଇନସିଡେଣ୍ଟ୍ ଯେମିତିକି ଆମେ ମାନେ ଆମ୍ବ ତୋଳି ବାକୁ କୁ ତୋଟାକୁ ଯାଉ ସେଠି ଆମ୍ବ ତୋଳୁ କେତେ ମଜାମସ୍ତି କରୁ। କିଏ କୋଉଠି କିଛି ଅନ୍ୟ କୌଣସି ବିଲକୁ ଯାଉ କି କୋଉଠିକି କ୍ରିକେଟ ମ୍ୟାଚ ହଉ କୋଉଠୁ ମ୍ୟାଚ ହେଇକି ସାଙ୍ଗସାଥି ମାନେ ସମୁ ସାଇକେଲ ରେ ଯାଉ ମ୍ୟାଚ ଖେଳିବା ପାଇଁ ଏମିତି କି ବହୁତ୍ କିଛି କି ସ୍ମୁତି ମାନେ ସ୍ମୃତି ଥାଏ କି ଯୋଉଟା କି ମନ ପକେଇଲେ। ଯେମିତି କହିଲେ କି ବହୁତ୍ ମନଦୁଃଖ ଲାଗେ ଏବଂ ବହୁତ୍ ଖୁସି ବି ଲାଗିଥାଏ।
ଆଚ୍ଛା ଆଚ୍ଛା ହଉ ମୁଁ କେବେ ଗଲେ ତମ ଆଡେ ମତେ ଖେଳିବା ନାଗି ସୁଯୋଗ ଦବ?
ନିଆତି ନିଆତି ନିଆତି ମୁଁ ରଖୁ ଯି ଧନ୍ୟବାଦ୍ ତମ ସହିତ କଥା ହେଇକି ଭଲ ଲାଗିଲା ବହୁତ୍ ଆଉ ମୁଁ ଆଶା କରୁଚି ପୁଣି କେବେ ଧନ୍ୟବାଦ।
ହଁ